ହେଲୋ ହଁ ହଁ ଦେଖିବା। ଆଉ କଣ କରୁଚ?
ଝିଅଟାକୁ ପଢଉଥିଲି।
ହୁଁ।
ତମେ?
ଏ ରୋଷେଇ ଚାଲଚି। କର। ଏଇ ରୁଟି ହଉ ଛି ପରଟା ହଉଛି। ହଁ। ଏ ଖାଆନ୍ତି ସମସ୍ତେ। ରାତିରେ? ନା ରାତିରେ ଅରୁଆ ନୁହେଁ ଯଦିଓ ରୁଟି ଫୁଟି ତ ଖିଆ ହଉଛି ଆଉ କଣ? ହୁଁ। ଏଇ ବାପା ତାଙ୍କର ରୁଟି ଖାଆନ୍ତି, ଛୁଆ ଆଉ ରୁଟି ଖାଆନ୍ତି, ମୁଁ ଆଉ ବାକି କଣ ଭାତ ଖାଇବି ରୁଟି ଆଉ।
ହୁଁ ହୁଁ ଆଉ ମଙ୍ଗଳବାର ରୁଟି ଯୋଉ ଭାତ ଖାଆନ୍ତି?
ହ ମୁଁ ଖାଇଦିଏ।
ଓହୋ ଆଉ କଣ, ଆଜି କଣ ରୋଷେଇ ହେଇଥିଲା ଦିପହରେ?
ଦିପହରେ ଭାତ ଡାଲମା ସୋୟାବିନ୍ ତରକାରୀ।
ହୁଁ ହୁଁ ସୋୟାବିନ୍ ତରକାରୀ ତ ଛୁଆରାଙ୍କର ଫେଵରାଇଟି ଆଉ।
ହୁଁ ହୁଁ ତାଙ୍କର ଖାଲି କଷା କଷା କରିଦେଲେ ଖାଇଦେବ।
ହୁଁ ହୁଁ ଆମ ଝିଅ ଟା ବି ହେନ୍ତି ଖାଇବା ପାଇଁ ଭଲ ପାଉଛି।
ହଁ ଝିଅ। ହ ଛୁଆ ଟିକେ ଭଲ ପାଇବେ ସେଇରାକୁ ଟିକେ ଆଉ।
ହୁଁ ଆଉ କଣ?
ରୋଷେଇ ସାରିଲଣି?
ହଁ ହଁ ଆମର ବି ସେଇ ରୁଟି ଭାତ ସୋୟାବିିନ ତରକାରୀ।
ହଁ ମଙ୍ଗଳବାରେ ଆ
ହୁଁ ଡେଲି ବୋଉ ରୁଟି ଖାଉଛନ୍ତି ନା।
ହୁଁ ବୟସ ହେଲେ ମାନେ ଆଉ ଖାଇବେନି ଭା
ହୁଁ ଆଉ କାଲି,, ଦେବସ୍ନାନ ପୂର୍ଣ୍ଣିମା ଦେଖି ଯାଇଥିଲେ? ତମର ଯଉ ହେଇଠେ ହଉଥିଲା।
ମୁଁ ନା ଯାଇନି ନା ନା ଯାଇନି।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
ନା ଆ ମୁଁ ଯାାଇନି କାଲି ଟିକେ ଦେହ ଦେହ ଟିକେ ଭଲ ନଥିଲା। ଯାଇନି କୁଆଡେ। ଏଇ ନଅଟା ବେଳୁକୁ ଖାଇବୁ ଆଉ।
ହୁଁ ହୁଁ ତମ ଆଡେ ବର୍ଷା ହେଇଛି କାଲି?
ହୁଁ ବର୍ଷା ହେଇଛି ଜୋରସେ ନା ରାତି ରାତିସାରା ବର୍ଷା ହଉଛି ଆଉ।
ଆଉ ଲାଇନ ର କଣ ଉ ଲାଇନ୍ କଣ ସୁବିଧାସୁବିଧା କଣ? ଲାଇନ୍ କ ଜି ନା ନାହିଁ।
ଲାଇନ ତ ଟୋଟାଲ ନଥିଲା ଆଉ ମୋବାଇଲ ବି ଚାର୍ଜ ନଥିଲା କିଛି ନାହିଁ। ଆଉ ଏଇଆ ଆଉ।
କଲେ,
ଚାର୍ଜ ଯେତିକି ଥିଲା ଚଳିଗଲା ଆଉ।
ଇନଭେଟର ଲଗେଇ ଦଉନାହାନ୍ତି ନହେଲେ ସୋଲାର ଫ୍ୟାନ୍ ଲଗେଇ ଦଉନାହାନ୍ତି ।
ଆଉ ଦେଖିଆ ଲଗେଇବି ଆଉ ଏଥର ଆଉ ଇନଭଟର ଆଣିବି ।
ହୁଁ ହୁଁ ହଁ ଇନଭେଟର ତ ଏ ସବୁ ଭଲ ନା ଆଉ ।
ହଁ ଲାଇନ୍ କଟିଗଲା ଭଲ । ନା ଲଗା ହେଇନି ଇନଭଟର।
ହୁଁ
ହୁଁ
ଆଉ କଣ?
ଆଉ ତମ ଗାଁଆଡେ ବୁଲି ଯାଇଚ ନା ନାଇଁ?
ଯାଇଥିଲି ଯୋଉ ଉ ଫେବୃୁଆାରୀ ମାସରେ ଯାଇଥିଲି ଯେଦି ତିନି ମାସରେ ରହିଥିଲି ଏପ୍ରିଲ ବେଳକୁ ଆସିଲି ଆଉ ।
ଉଁ ହଁ ହମ୍ଁ ହଁ ହମ୍ଁ
ଆଉ ଯାଇ ହବ କି ଛୁଆ ପାଠ ପଢିଲାଠୁ ଆଉ ଯାଇ ହବ ।
ନା ଆମ ଛୁଆ ପାଠ ପଢିଲେ କୁଆ ନ୍ତ ମୁଁ ତ ଆଉ ତିନି ବର୍ଷ ହେଲା ଆମ ଘରକୁ କୁ ଯାଇନି ଆଉ ତମେ କଣ କହୁଛ ତମେତ ହେଲେ ଛୋଟ ଛୁଆ ଯାହା ଯଦି ଏଇନା ଯିବ ଯିବ ଛୁଆ ପା ଠ ପଢ଼ିଲେ ବଡ ହେଲେ ଆଉ ଯାଇପାରିବନି କୁଆଡେ ।
ଆଉ ।
ନବମ, ଦଶମ ।
ହଁ ହଁ ହଁ ହଁ ହଁ ହଁ ପରା । ଆଉ କଣ?
ହଁ
ଆଉ ତମ ଧାନ ଫୁଣି ମୁଁ ଯାଇଥିଲି । ବୁଦ୍ଧେଶ୍ଵର ବୁଲି ଯାଇଥିଲି । ଏ ରଜ ମହୋତ୍ସବ ଦେଖି, ହୁଁ । ହଁ । ଏଇ ଗାଁ ରେ ବି ହଉଥିଲା।ଯେ ମୁଁ କିଆଁ ଯାଇନି । ଦେଖି ବୁଦ୍ଧେଶେ ହୁଁ ବୁଦ୍ଧେଶ୍ଵର ଜାଇ। ଝିଅ ଟା ଯାଇଥିଲା ଦେଖି ଆମର ତା ତାଙ୍କ ଦିଦି ଆମ ବଡ଼ ଦିଦି ଯିଏ ନଥିଲେ ସେଇଥିପାଇଁ ମୁଁ ଗଲିନି ଏକୁଟିଆ ଟା ଏଟା ଯିବା ପାଇଁ ଜ ନାଗିବ।
ହଁ ତ।
ସିଏ ଥିଲେ ଆମେ ସବୁଆଡେ ଯାଉଚୁ।
ସେ ବି ପଳେଇଥିଲେ ବୋଧେ ହ ହ ।
ଆଉ କଣ? ଆଉ କୋଉ ଠାକୁରଙ୍କୁ ବେଶୀ ଭଲ ପାଆନ୍ତି?
ହଁ ଜଗନ୍ନାଥ । ହୁଁ।
ହୁଁ ହୁଁ। ଓହୋ ।
ହଠି ବାିଲା ଓହୋ। ହୁଁ ଗଲା ବର୍ଷ ଯାଇଥିଲୁ । ହୁଁ ଗ ଗଲା ବର୍ଷ ଯାଇଥିଲୁ । ହଁ । ତ ରହିକି ଆସିଥିଲୁ ଚାରି ପାଞ୍ଚ, ଦିନି। ନା ଟ୍ରେନରେ ଯାଇଥିଲୁ ସେଠି ରହିଲୁ । ଆମେ ଭଉଣୀ ମାନେ ସାଙ୍ଗ ହେଇ ଯାଇଥିଲୁ । ହଁ ।
ଏମିତି ତ ଗାଡି କରିକି ଯାଇଥିଲେ ଏମତି ରହି ହେଇ ନଥାନ୍ତା ଏମିତି ଗଲୁ ଟ୍ରେନ ରେ ରହିବା ଉଦ୍ଦେଶ୍ୟ । ଗଲୁ ଭଲ ବୁଲି ବୁଲାକି ଦେଖି ଦୁଖାକି ଆସିଲୁ । ସମୁଦ୍ର କୂଳ ଆମେ ଆମେ ବହୁତୁ ଭାଇ ଭଉଣି।
ମାନେ ସ୍ରି ସଂସାରର ଯେତେ ସବୁ ଭାଇ ଭଉଣୀ ତମର କି ଆଉ।
ଆମର ଦଶ ବାର ଭାଇ ଭଉଣୀ ଆମର। ଦାଦା ସବୁ ହୁଁ ହୁଁ ସବୁ ମିଶି ମାଶିକି ଆମର ସବୁ ଜଏଣ୍ଟରେ ଅଛୁ।
ଓ ହୋ ।
ଆଉ ଧାନ ରୁଆ ରୁଇ ବୁଣାବୁଣି କଲେଣି?
ହଁ ଧାନ ତଳି ପଡିଲାଣି ଆଉ ରୁଆ ହବ। ବାହୁଡ଼ା ବେଳକୁ ରୁଆ ହବ।
ଓହୋ ବାହୁଡା ବେଳକୁ।
ହଁ ହଁ।
ନିଜେ ନିଜେ ନିଜେ ବିଲ କରୁ
ହଁ ହଁଁ ହଁ ହଁ ନିଜେ କରଛନ୍ତି ଏବର୍ଷ ଭାଗକୁ ସବୁ ବର୍ଷ ସବୁ ବର୍ଷ ଭାଗକୁ ଦେଇ ଦିଅନ୍ତି ଏବର୍ଷ ନିଜେ କରୁଛନ୍ତି।
ହଁ ଭଲ ନା ଆଉ ଧାନ ଫାନ ସିଝେଇ ଆସିଚି?
ଉଁ ମତେ ଏ ନାଇଁ ମତେ ହେରା ଆସିନି। ମୁଁ କେବେ ବସେଇନି ଧାନ ଫାନ। ନା ମତେ ଆସିନି ଏରା ମୁଁ ଅରୁଆ କଲିି ଏଇ ଉଷୁନାଗୁରା ଆସିନାି
ହୁଁ ହୁଁ ହେଡୁ ଧାନ କଣ ବିକ୍ରି କରିଦଉଥିବେ।
ହଁ ଧାନ ଟା ବିକ୍ରି ହେଇଯାଏ ବିକ୍ରି ହେଇଯାଏ ଚାଉଳ କିନିଦଉ ଆଉ।
ହୁଁ ଆଉ ଆଜି ଯୋଉ ଲା ଆଜି ଯୋଉ ଲାଇନ କଟିଥିଲା କୋଉଥିରେ ରୋଷେଇ କଲେ ଗ୍ୟାସ ନା ଚୁଲି ନା କଉଥିରେ?
ନାଇଁ ଗ୍ୟାସ ରେ ନା ଚୁଲିି କିଏ ନଗଉଚି। ହଁ ଭାତ ତରକାରୀ ସବୁ ଗ୍ୟାସ ହଁ ହଁ। ଚୁଲି ଫୁଲି ନାହିଁ ଟିକେ ଆଇଁଷ ହେଲେ ଚୁଲିରେ କରେ କିନ୍ତୁ ଏ ଶୀତ ଦିନରେ। ଆଉ ବର୍ଷା ଦିନେ କୋଉଠି ଚୁଲି ଟା ଘର ଭିତରେ ଜାଳିବୁ।
ହଁ ହଁ ହଁ ଗ୍ୟା ଯୋଉ ଗ୍ୟାସ ଟା କେତେ ଦିନ ଯାଉଚି?
ଗ୍ୟାସ ଟା ଯାହାଲେ ଦେଢ ମାସ ଖଣ୍ଡେ ଯାଉଚି ଆଉ।
ଉଁ।
ହଁ ଇଣ୍ଡସ୍କନ ବି ଲାଗିଛି ଇଣ୍ଡସ୍କନ ଲାଗିଛି ଇଣ୍ଡସ୍କନ୍ ରେ ପ୍ରାୟ ହେଇଯାଏ ଆଉ ପ୍ରାୟ ଲାଈନ୍ ତ ନାଇଁ ଇଣ୍ଡକ୍ସନ ରେ କଣ କରିବୁ।
ଲାଇନ ଯୋଉ କଟୁଚି ମଶା କାମୁଡୁଛନ୍ତି ନା ନାହିଁ ହିଁ ହିଁ।
ମଶା କଥା କାଇଁ କହୁଚ। ଆଉ ମଶା ହଁ ମଶା ଯଉ ଖାଇ ଯାଉଚନ୍ତି ସବୁ ଆଉ। କାଲି କିନ୍ତୁ ଭଲ ଲାଗିଲା ବର୍ଷା ଟା ହେଲା ଯୋଉ ରାତିରେ ଭଲ ଲାଗୁଥିଲା ଯୋଉ ଚଡକ ମାରିଲା। କାଇଁ କହୁଚ ଆମ ମୋବାଇଲ ସବୁ ସୁଇଚ ଅଫ୍ କରିକି ସବୁ ଥୋଇଦେଲୁ।
ହୁଁ ତମର ବୋଧେ ଯୋଉ ତମ ଘର ପାଖକୁ ଘର ଲାଗିନି ବୋଧେ ସେଥିପାଇଁ ଝରକା ରେ ପବନ ଫୋନ ଆସିଥିବ ଶୋଇପଡ଼ିଥିବ।
ଆ ନା ଆମ ଘର ପାଖକୁ ଝରକାକୁ କିଛି ଘର ଲାଗିନି। ଆମର ଗୋଟେ ଫାଙ୍କା ଅଛି ଟିକେ ଭଲ ଲାଗେ ଆଉ ପବନ ଫବନ ଆସେ ହଁ।
ହଁ ହଁ। ଆମର କଣ ଝର ଝରକା ପାଖକୁ ଘର ଲାଗିଚି ତ ସେଇଥିପାଇଁ ପବ ନ ଆସି ପାରୁନି ଝରକା ପଟେ ନା ନା। ଉଁ।
ଆଉ କଣ କରିବୁ ଆଉ ଯେମିତି ହେଇଚି ଆଉ। ଯାହା ହେଇଚି ଚଳିବାକୁ ପଡିବ ଆଉ।
ହୁଁ ଆଉ କଣ କରିବା।
ହଁ ତମ ବାବୁ କୁଆଡେ ଯାଇଚନ୍ତି?
ଆମୋ ବାବୁ ଯାଇଚନ୍ତି ଡିଉଟି।
ଓହୋ କୁଆଡେ ବଧେ ଡିଉଟି କଲେଣି?
ଗଲେଣି ଏଇ ଉଡିଆ କାଟେଣି ଆଡେ,
ଓ ହସିିଆଡେ ଓ ହୋ ତ ହଉ ଯାଇକି ରହନ୍ତୁ ଖାଲିଟାନ ଗାଁରେ କଣ କେତେ ଦିନ ହେଲା ଗଲେଣିି।
ମାନେ ଆଜି କି ଦଶ ପନ୍ଦର ଦିନ ହେଲା।
ଓହୋ ଏବେ ଯାଉଛନ୍ତି ତାହେଲେ
ବର୍ଷେ ହେଲା ଘରେ ହୁଁ ହୁଁ ହୁଁ ଆଉଛୁଆ ଆଗକୁ ଛୁଆ ପାଠ ପଢା ପଢି ଅଛି ପୁଣି ନିଜର ଖର୍ଚ୍ଚ ଅଛି ବାର୍ଚ ଅଛି। କେତେ କଣ ଅଛି ଘରର ପୁଣି ଖର୍ଚ୍ଚ ଅଛି। ହଁ ଘରର ପୁଣି ଖର୍ଚ୍ଚ ଅଛି,
ଦୁନିଆ ଖର୍ଚ୍ଚ ଆଉ ଟିକେ ନା ଅଧେ
ଏଇନିକା ଛୋଟ ଛୁଆଟା ବୋଲି ପାଠ ପଢିନି ଆଗକୁ ଆହୁରି
ପାଠ ପଢିଲେ ତ ଖର୍ଚ୍ଚ ଷ୍ଟାର୍ଟ ହବ ଆଉ ଓହୋ ତମ ଝିଅ ଭାତ ଫାତ ଖାଇଲାଣିି ନା ନାଇଁ। ଖାଇଲାଣି ସବୁ ଆ ଖାଉଛି ସବୁ ଖାଇବା ଖାଉଛି।
ହଁ ହଁ ସବୁ ଖାଉଛି ମାଛ ଖାଉଛି ସେ ଚି ଅଣ୍ଡା ଖାଉଛି ଚିକେନ ଖାଉଛି ସବୁ ଖାଉଛି ହୁଁ କିନ୍ତୁ ମୁଁ ହୁଁ କିନ୍ତୁ ମୁଁ ଖାଉନି ଚିକେନ। ଚିକେନ ମୁଁ ଖାଉନି ନା ନା ମୁଁ ଚିକେନ ନାହିଁ ମଟନ ନାହିଁ କ୍ଷୀର ନାହିଁ ଦହି ନହିଁ ଛେନା ନାହିଁ
ଆଉ କଣ ଖାଉଛ?
ମୋର ମୋର କିଛି ନାଇଁ ମୋର ଖାଲି ଅଣ୍ଡାକୁ ମାଛ ସେତିକି ହୁଁ -ହୁଁ। ଆଉ ଦହି ନାହିଁ, ଛେନା ନାହିଁ, କ୍ଷୀର ନାହିଁ
କଣ ହେଲା ତମକୁ ଅସୁଖ ଲାଗେ ନା?
ହୁଁ- ହୁଁ ମତେ ଏଇରା ଭଲ ଲାଗେନି।
ଓ ହୋ ଆଉ ଯିଏ ଖାଇଲା ତା ଚେହେରା ବାହାରିଲା ଆଉ, ସବୁ ଜିନିଷ ଆଉ।
ହୁଁ ଆଉ ଯିଏ ଅ ମାନେ ଯିଏ ଘୃଣା ନ କରିବ ସିଏ ସବୁ ଖାଇକିନା ତାର ଆମେ ଏତେ ଖାଉଛୁ କାହିଁ ଆମ ଦେହରେ ଲାଗୁନି।
ଆଉ ତମର ସମସ୍ତେ ଖାଉଛନ୍ତି ନା, ତମେ ଏକା ଖାଉନ?
ନାହିଁ ଆମର ସମସ୍ତେ ଖାଉଛନ୍ତି ନା, ମୁଁ ଏକୁଟିଆ। କିନ୍ତୁ ଦ ଆମ ବାପ ମାନେ ଆମ ବାପ ଘର ପଟେ ଦହି କେହି ଖାଉନୁ ଆମର, ଆମ ଭାଇ ଭଉଣୀ ଚାରିଜଣ ହୁଁ ମୋ ବୋଉ ଆ ମୋ ବୋଉ ସେ ମା ଆମେ ଦହି ଖାଉନୁ।
ହଁ- ହଁ ତମର ତମର ଗୋଟେ କଣ ଗୋଟେ ପାଇଯାଇଛ ଆଉ, ତମକୁ ମାନେ ଭଲ ଲାଗୁନି ସେରା ଆଉ। ମନ ଭିତରେ କଣ ଗୋଟେ ଘୃଣା ଆସେ
ହୁଁ- ହୁଁ।
ହୁଁ ଖାଇବା ଆଉ। ତମ ବାପ ଘରଟା ଏଇ ଯୋଉ ଇଏ ଲାଇନ କି, କାମାକ୍ଷା ।
ହଁ- ହଁ- ହଁ କାମାକ୍ଷା ।
ହ- ହଁ।
ହଁ ବା କେ
ହଉ ହଉ ହଉ ରୁହ।
ହଁ -ହଁ ହଉ ହଉ ଯାଅ ଯାଅ ରୋଷେଇ କରିବ ଯାଅ।